ହ୍ୟାଲୋ ହଁ ହଁ ଏଇଠି ବସିଛି। ଆଉ ତମେ କଣ କରଛ? ଛା।
ଏଇ ରୋଷେଇ ବଷ ସବୁ ସରିଯାଇଛି ବାସନ ମଜା ମଜା କରୁଛି ଆଉ।
ବାସନ ମଜୁଚ ଆଉ ପଳେଇ ଆସିଲାଣି କି ଅଫିସ ରୁ
ହଁ ପଳେଇ ଆସିଲିନିବା। ଆଜିି ପଳିଆଦିଚି ଜଲ୍ଦୀ ଆଉ କଣ ଆଇଟମ ଫାଇଟମ ଆଜି କଣ ଆଜି ତ ଭଲ ବାରଟା ଆଉ କଣ ଆଇଟମ କରିଥିଲ?
ଆଜି ଆମର ହେଇଥିଲା ପଖାଳ ଭାତ ଆଉ ମାଛ ଭଜା।
ବଢିଆ ସେଟ ଗରମ ଦିନକୁ ବଢିଆ ପାଗଛଡା ପୁରା
ହଁ ଆଉ ତମେ ଆଜି କଣ ନେଇକି ଯାଇଥିଲ ଖାଇବାକୁ
ହାତ ମସୁର ଆଉ ମୁଗ ଡାଲିକୁ ମିଶେଇକି ଗୋଟେ ଟମାଟୋ ପକେଇ ଗେ ଡାଲି କରିଥିଲି। କଳମ ଶାଗ ହେଲା ପିଆଜ ରସୁଣ ପକେଇ କଳମ ଶାଗ
ହଁ ଆଉ ତାହଲେ ଆମ ତ ଭଲ ଖାଦ୍ୟ ତମର
ହଁ ସେ ନା ସେଇଟା ନୁହଁ ଆମର କଣ କି ଟିକେ ରହିଯାଉଛି ଆ
ନାଇଁ ନାଇଁ ମାଛ ଭଜା ଅପେକ୍ଷା ନା ମୋରଚୁଲି ଅଣ୍ଡା ତରକାର ଟା ଭାରି ପ୍ରିୟ ହେଲା କିନ୍ତୁ ପ୍ରିୟ ଯେ କି ଯୋଉ ଗରମ ଦିନ ପାଇଁ ମସଲା ଖାଇବା ପାଇଁ କେହି ରାଜ୍ୟ ହେନାନ୍ତି। ବୋଲି ଆମର ଖାଲି ପଖାଳକୁ କହିଲେ ମାଛ ଭଜା ଆମେ ଖାଇବୁ ତା ସହିତ ତ ଆଳୁ ବଡ଼ିଚୁରା
ଫଳ ହଉଛି ଆମ ଭାଗ୍ୟରେ କଣ କଲେ।
ହେ ପଖାଳ ଓଡିଆ ଲୋକଙ୍କର ପଖାଳରେ ହଉଛି ଜୀବନ
ଆ ସେଇଟା ବା ମତେ ତ ମୁ ଖୋଜି ଖୋଜିିକି ପାଉନି ଟିକେ ପଖାଳ ଟିକେ ଖାଇବି ବୋଲି
ଆଉ ତାପରେ ଏ ଯୋଉ ତାପରେ ଏଇ ଯୋଉ ଗରମ ହଉନି କି ଗରମ ହଉନି ଯୋଉ ଗରମ ଭାତ ପାଇଁ କେହି ବି ରାଜି ହଉନାହାନ୍ତି ମାନେ ଗରମ ଖାଇବା ପାଇଁ ସବୁ ପଖାଳ ଖାଇବା ପାଇଁ ରାଜି ହେଉଛନ୍ତି। ପଖାଳ ସାଙ୍ଗୁ ତ ମାଛ ବଜାଟା ହେଲେ ଆହୁରି ବଢ଼ିଆ।
ଏ ବଢିଆ ପଖାଳ ମାଛ ଟିକେ ଚକୁଡା ଚକୁ
ହଁ ବ ବଢି ଆ ଖୁଚୁରା ପାଗ ହେଇଥିଲା ଆଉ ବିନ୍
ଓହ ଓହ ତାହଲେ ତ ମାନେ ମାନେ ର ମାନେ ଯେମିତି ଆମର ଓଡିଆରେ ଯେମିତି ହୁଏ। ସେଇଗୁଡା ସବୁ ତମେ କରୁଛ ଆଉ ମତେ ଟିକେ କହିଲ ବଢି ଚୂଡା ଟା ତମେ କେମିତି କରିଥିଲ।
ବଡ଼ି ଚୁରାଟା ଆକ୍ଚୁଆଲି ବଡ଼ିଟାକୁ ଛାଣିଦେବ। ପ୍ରାୟତଃ ସମସ୍ତେ ବଡି ଭାଜିକି କରନ୍ତି କିନ୍ତୁ ମୁଁ କାହିଁକି ଭାଜେନି ବଡ଼ିଟାିଲେ ନା କଣ ଲାଗିଗିଲ ଟାଣୁଆ ଟାଣୁ ଲାଗେ ପଯୟ ତ ତାର ମାନେ ଅଶ୍ଲି ସ୍ୱାଦଟା ତୁମେ ପାଇବନି ବଡ଼ିଟା ଯଦି ତୁମେ ଭାିବ କଡ଼େଇରେ ପକାଇବି। ଟିକେ ଅଳ୍ପତେଲ ପକେଇ େ ଟିକେ ଯଦି ଛାଣିଦବ ସେ ବଡ଼ଟା ହାଲକା ହେବ। ଆଉ ମାନେ ତର ପାଗଟା ଗୋଟେ ଅଲଗା ପ୍ରକାର ଟେଷ୍ଟ ମାନେ ଆସିବ ତେ ତା ଦେହରେ କଣ କରିବ କହିଲ। ପିଆଜ ଆଉ ରସୁଣ ତା କଞ୍ଚାଲଙ୍କା ଧନିଆ ପତ୍ର ସେ ବର୍ଡ଼ରେ ପକେଇ ସେ ବର୍ଟାକୁ ପ ଚୁରି ଦବ ତ ସେହିତ ବେଶୀ ଟେଷ୍ଟ ଲାଗିବ।
ହଁ ଆଚଛା ଆଚଛା ସେମିତି କରିବ ଟମାଟୋ ପକେଇବ କି ନାଇଁ ସେ
କଲେ ବ ଏଟା କଣ ହବ କହିଲ? ପୁରା ଯେଉଁ ନରମ ନରମ ହେଇଯିବ ସେଇଟା ଭଲ ଲାଗିବନି ବଟା ଯେତି କୁକୁଡ଼ିଆ ଟିକେ ପାଟିକି ଲାଗିଲେ ସୋ କେତେ ଭଲ ଲାଗିବ। ଆଉ ବିନ୍ସ ଆଳୁ ଗୋଟେ ସାଧା ମସ୍ ମସଲା ଦିଆ ହୋଇକି ଭଜା ହେଇଥିଲା ମାନେ ସେଥିରେ ଜିରା ଲଙ୍କା ରସୁଣ ଦିଆହ ହୋଇକି ସେଇଟା ଗୋଟେ ବିନ୍ ଆଡ଼୍ ଭଜା ହେଇଥିଲା।
ହଁ ହଁ।
ଆଉ ଗୋଟେଛୁଇଁଆଲୁ ପ୍ନନ ରେ ଭଜା ହୋଇଥିଲା ମାନ ସେଥି କି କିଛି ମସଲା ଦିଆହଇନଥିଲା ସାଧା ଭଜା ଯା ହେଇଥିଲା। ଆଉ ତା ସେ ବଡି ସାଙ୍ଗରେ ଆଉ ଟିକେ କି ଆମେ ଆଳୁ ମିଶାଇ ଦେଇଥିଲୁ କାରଣ ବଡ଼ି ସାଙ୍ଗରେ ଆଳୁ ଟିକେ ମିଶାଇଥିଲେ ସେଇଟା ଆହୁରି ଭଲ ଲାଗେ ଖାଇବାକୁ।
ଏ ଆମ ମାନେ
ଓରିଆ ଖାଦ୍ୟ ପୁରା ଦେସି ଖାଦ୍ୟ ଖଦ୍ୟ ପୁରା ଆଜି ଖିଆ ହେଇଛି। ଯୋଉଟା କି ଗରମରେ ଆଉ ଟିକେ ଭଲ ଲାଗିବ ଶାନ୍ତି। ଅତି ଶାନ୍ତି ଲାଗିବ ଏଇ ଯୋଉ ଗରମକୁ ହଁ ଗରମକୁ ଟିକେ ପଖାଳ ଖାଇଲେ ହିଁ ଜୀବନଟା ଆସୁଛି ନହେଲେ ଗରମରେ
ଆଜି ରାତିରେ ଗୋଟେ ପଖାଳ ଏଟ ମୁ କରିବି କରିବି ଭାବୁଛି ଆଉ ଯାହା ତମସ୍
ହଁ ତମ ଆଜି ତମର ଗୋଟେ ପଖାଳ ଆଇଟମ କରିକି ରାତିରେ ଖାଅ ଦେଖ କେତେ ବଢିଆ ଲାଗିବ ରିଲାକ୍ସ ଲାଗିବ ରା
ନା ସେ ସେଆ କରିବି ଆଉ କିଏ ଖାଉନ ହଉ ମୁଁ ଗୋଟେ ପଖାଳ ଆଇଟମ ଖାଇବି
ପଖାଳ ଆଇଟମ୍ ଗୋଟେ ଅଣ୍ଡା ବଡ଼ିଚୁରା ଅଣ୍ଡା ଫଣ୍ଡା ଭାଜିକିରି ରାତିରେ ଗୋଟେ ପଖାଳ ଆଇଟମଟେ ଖାଅ ଦେଖ ମୋତେ କହିବ ରାତିରେ କେତେ ବଢିଆ ନିଦ ଆସୁଛି।
ବଢିଆ ଲାଗିବ ତ ଆଉ ଖରା ଦିନ ଗୋଟେ ସେ ତ ବଢଆ ଆଉ। ଏବେ ତ ଠାକୁର ଆମର ଜଗନ୍ନାଥ ତ ଶ୍ରୀ ଜଗନ୍ନାଥଙ୍କ ଆମରି
ଜଗନ୍ନାଥଙ୍କର ପ୍ରିୟ ଖାଦ୍ୟ ହଉ
ପଖାଳ
ହଉଛି ପଖାଳ ହେଲେ ଓଡ଼ିଶା ଅଧେ
ମୋ କଥା ଶୁଭୁଛି?
ସେଦିନ ଦେଖିବ ଜଗ
ହଁ।
ଆଉ
ଆଉ ଯୋଉ
ଠାକୁ ସର ଯାହା ବ ରଙ୍କର ସେୟା ପ୍ରିୟ ଆଉ।
ମଉଡମଣି ଜଗନ୍ନାଥ ମଉଡମଣି ଆମର ପୁରା ଆଉ। ସିଏ ଜଗନ୍ନାଥ ପଖାଳ ଖାଉଛନ୍ତି ଆଉ ଆମେ କିଏ ଆମେ ସ ଛାର ମଣିଷ। ହଁ ଶୁଭୁଚି ବା ମତେ।
ଶୁଭୁଚି ଟି ହଁ ହଁ। ତା'ଲେ ଏବେ କଣ ରୋଷେଇ ଆରମ୍ଭ ହେଇଗଲାଣି?
ମୁଁ ରୋଷେଇ ଟା କରିବି ତ ରାତିରେ ଯାହା ମତେ ଟିକେ ଆରିସା ପିଠା ଟା ଶିଖଉନ ତମେ ସେଦିନ ଦେଇଥିଲ ବଢିଆ ଲାଗୁଥିଲା।
ଆରିସା ପିଠା ଟା ହଉଛି କଣ କହିଲ ତମ ଆମେ ଫାଷ୍ଟ ଚାଉଳଟାକୁ ମାନେ ବ ଭିଗି ଯୋଉ ପାଣିରେ ଭିଜେଇଦବ ତିନି ଚାରି ଘଣ୍ଟା ଭିଜେଇବ ପାଣିରେ ଭି ଜେଇ ଦେଇକି ନହେଲେ ରାତିରେ ଭିଜେଇ ଦେଇକି ରଖିଦବ ସଖାଳେ ତାକୁ କଣ କରିବ ନା ସେ ଚାଉଳ ଟାକୁ ଥ ଛ। ତାହେଲେ ରତେରୁ ପାଣି ଛାଡ଼ିଯିବ।
ରାତିରେ ରାତିରେ ବତରେକି କଣ ପାଣି ଦେଇକି ରଖିଥିବ ନା ଶଖିଲା।
କ ରଖିବାଛନ୍ତି। କି ଆମେ ଅଲଗା ପିଠା ସବୁ ଗଲାବେଳେମତି ପାଣିଟା ଭିଜେଇକି ରଖିଦେଉ ଚାଉଳଟା ବତୁରିବା ପାଇଁ ନହେଲେ ଚାଉଳଟା ତାକୁ। ଚୁନା ଗଲାବେଳକୁ ଚାଉଳଟା ହେବନି ନା। ତ ରାତି ଚାଲି ରା ଏତେ ଯାକ ତେବେଳେ ସେ ବତୁରିକି ରହିବ। ସକାଳୁ ତାକୁ କଣ କରିବ ନା ତାକୁ ଟିକେ ପାଣି ଟା ଗୋଟେ ଆମର ଯୋଉ ଛଣା ଅଛି ସେ ଛଣ ଛାଣିଦବ ପାଣି ଟା ଛାଡିବା ପାଇଁ ହେଲା ତାପରେ ଗୋଟେ କୋଟେରେ ଫନ୍ ଲଗେ ସେଟାକୁ ଟିକେ ପବନ ଦେଇଦବା ମାନେ ପାଣି ଟା ଟିକେ ଚାଉଳଟା ଗୋଟା ଗୋଟା ହେଇଯିବ। ଯିବ ଯେମିତି ପାଞ୍ଚଟା ଚାଉଳଟାରୁ ଛାଡିଯିବ। ହଁ ତାପରେ ସେଟାକୁ ଗୁଣ୍ଡ କରିବ। ମୁଣ୍ଡ କରିବ ମାନେ ପୁରା ଁ ଇଏ ସରୁ ସରୁ ଟିକେ ଯେଉଁ ଗୁଣ୍ଡ କରିବ ଟିକିେ ରୁଆ ରୁଆ ରହିବ। ହୁଁ ସେଟା ତାପରେ ହଁ ଟିକେ ରହିବ ତାପରେ ଆମର ଚୁଲାରେ ବସେଇବ ଗୋଟେ ଜାଗାରେ ଗୋଟେ ଗୁଡ଼ ବସେଇବ ଆ। ଅଳ୍ପ ଟିକିଏ ତା ଦେହରେ ପାଣି ଦେବ। କାହିଁକ ନା ଗଡାୁିଲା ହେଲେ ସେଟା ଟିକେ ଲାଖ ଲାଖି ଯିବ ନା। ତ ସେଟା ଭଲ ହବନି ଅଳ୍ପ ପାଣି ଦେଇକି ଗୁଡ଼ଟା ଟିକିେ ବସେଇବ ଆଉ ଗୁଡ଼ଟା ବସାଇଲା ପରେ ଦେଖିବ ଆମର ଅଛି ଗୁଡ଼ଟା। ପାଗ ହବା ପାଇଁ ଟିକେ ଇଠା ଇଠା କିଛି ସମୟ ଘାଣ୍ଟିବ ଟିକେ ହେଲା ଘାଣ୍ଟିଲା ପରେ ଦେଖିବ ଟିକେ ତା ଦେହରେ ତମର ଯଦି ତମକୁ ଯୋଉଟା ପସନ୍ଦ ମାନେ ଖାଇବା। ବନମଧୁରୀ ଯଦି ବସନ୍ତ ସେଇଟା ପକାଇବ ତା ଦେହରେ ଆଉ ଯଦି ଟିକିେ କ୍ଷୀର ପକାଇବ ସେଇଟା ଆହୁରି ଭଲ ଲାଗିବ। ହ କ୍ଷୀର ପକେଇବ ଯଦି ସେଇଟା ଆହୁରି ଟିକେ ଭଲ ଲାଗିବ ସବୁ ପକେଇ ସାରିଲା ପରେ ଚାଉଳଟା ପକେଇବ ହେଲା।
ଧେରେ ମ କ ଗୋଣେଇ
ହଁ ଚାାର ଟା ପକେଇ ଦବଉ ଗୋଳେଇ ଦବ। ଗୋଳଲା ପ ଅଳ୍ପ ସମୟ ଗୋଳେଇବ ବେଶୀ ତାକୁ ପାଗ ଟା ବେଶୀ ହା ମାନେ ଇଏ କରିବନି ବେଶୀ ସମୟ କଲେ କଣ କଲେ ଯେଉଁ ଆମର ଆରିସା ପିଠାଟା ନା ଭଲ ଲାଗିବନି ପୁରା ଟାଣ ଟାଣ ଲାଗିବ। ହଁ ଟିକେ ରହିବ ପାଣି ପାଣି ଟିକେ ଯୋଉ ତାର ଏଇଟା ହେଲେ। ଛା ପୁରା ସାଙ୍ଗେ ସାଙ୍ଗେ ଆଣିବ କିନ୍ତୁ ସାଙ୍ଗେ ସାଙ୍ଗେ ଛାଣିବ ଯେତେ ଗରମ ଗରମ ଛାଣିବ ଆରିସାଟା ସେତେ କୁଡ଼କୁଡ଼ିଆ ଲାଗିବ ଆଉ ଯଦି ରଖିଦେବ ସେ ଆରିସାଟା କୁଡ଼ କୁକୁଡିଆ ହବନି କି ପାଟି କେତେ ସ୍ଵାଦ ଲାଗିବନି। ଯେମିତି ଚୁଲା ରୁ ଓହ୍ଲେଇବ ଏପଟେ କଡ଼େଇ ବସେଇବ ତ ଟିକେ ଉଷୁମ ଉଷୁମ ଉଷୁମ ଉଷୁମ ତାକୁ ଟିକେ ଛାଣିବ ସେ ଯନ୍ତ୍ରଟା।
ଦୁଇ ସିମ୍ କରି ଛଣିବାକୁ ପଡ଼ିବ।
ନାଇଁ ସିମ୍ କିଛି କରିବା ଦରକାର ନାହିଁ ସେମିତି ଜୋର ଆଞ୍ଚରେ ଦେଇକି ଛାଣିବ ସେଇଟା ସାଙ୍ଗେ ସାଙ୍ଗେ ମାନେ ଖାଲି ପଡୁଥିବ ଉ ଉଠୁଥିବ। ମାନେ ବେଶୀ ସମୟ ଛାଣିବନି ବେଶୀ ସମୟ ଛାଣଦେ ହେଟା ଭଲ ଲାଗିବନି। ମାନେ ତମେ ପିଠା ଟା ପକେଇବ ହଁ ମାନେ ଯେମିତି ଆମର ସୁଜିକା ତମେ ପକେଇକି ରଖୁଛ ଟିକେ ସେଟା କୁଡିୁ କୁଡିଆ ହେଲେ ବାହାର କରୁଛ ସେମିତି ନୁହଁ। ଏଟା ପକେଇବ ଜଷ୍ଟ ଲେଉ ଫୁଟବ ସାଙ୍ଗେ ସାଙ୍ଗେ ବାହାର କରିବ। ହଁ ତାରସେ ସେ ଆରେସା ପି ତାର ଟିକେ ସ୍ଵାଦ ଅଲଗା। ଆଉ ପ୍ରାୟତଃ କଣ କରନ୍ତି ପସ୍ କାକେରେ ହଳିଆ ହଳି ପୁରା ଛାଣି ଦିଅନ୍ତି ବହୁତ ସମୟ। ତ ସେଥିପାଇଁ ସେ ପିଠା ଟା ଟିକେ ଭଲ ଲାଗେନି ଏତେ ହଁ ଏଇଟା ହଉଛି ମେନ୍ ହଉଛି ତାର ପାଗ।
ପାଗଟା ଆରିସା ପିଠା ସବୁ ପିଠା କରି ହେଇ ଯିବ ଆରିସା ପାଠର ମାନେ ଆରିସା ପିଠାର ପାଗଟା ହଉଛି ମେନ୍।
ଯେମିତି ଆମର ଯେମିତି କହନ୍ତିନ ଆମେ ରୋଷେଇ କରୁଛେ କେତେବେଳେ ଭଲ ହଉଛିେ କେତେବେଳେ ଖରାପ ବି ହେଇଯାଉଚି। ସେଟା ବି ସେମି ମାନେ କେତେବେଳେ ଭଲ ହେଇଯିବ କେତେବେଳେ ଖରାପ ବି ହେଇଯିବ ତମେ ଜାଣିପାରିବନି।
ହଁ ସେଇଟାେ ପାଗ ଟାକୁ ଦେଖିକି କରିବା ପାଇଁ
ହଁ ପାଗ ଟା ଗୋଟେ ଦେଖିକି କରିବା ପାଇଁ ପଡ଼ିବ ଯେ ବାଗଟା ଯଦି ଟିକେ ବି ଖରାପ ହେଇଗଲା ପିଠାଟା କଣ ହବ କହିଲ ଯେମିତି ସୁଯି କାକାରା ଛାଣିଲା ବେଳେ ପିଟି ଫିଟି ଯାଉନି କି ପିଠାଟା।
ହଁ ଆଉ ଭଲ ଲାଗିବନି ଏବେ।
କିଛି ପରିଶ୍ରମ ବେକାର ହବ ତେଲରେ ସବୁ। ଚାଉଳଟା ଖୋଲିଯିବ ସବୁ। ତେଲ ବି ନଷ୍ଟ। ହୁଁ ଏଥିପାଇଁ ହେଟା କଲାବେଳେ ପାଗଟା କଲାବେଳେ ଟିକେ ଦେଖିକି କରିବା ପାଇଁ ପଡ଼େ ଆଉ ସେଠି ଟିକେ ସବୁ ପିଠ ପିଠା ଅପେକ୍ଷା ଆରିସା ପିଠାଟା ଟିକିେ କରିବା କଷ୍ଟ।
ହଁ ଆରିସା ପିଠା ତ ସବୁଠୁ କଷ୍ଟ। ସବୁ ପିଠା କରି ହେଇଯିବ କିୁନ୍ତି ଆରିସାର ପାଗ ନଥିଲେ କରିହବନି।
କରିହବନି ଆଉ ସମସ୍ତେ ବି ସେଟା ବନେଇ ପାରନ୍ତି ଏମିତିକି ବେଳେ ବଳେ ଜାଣିଥିବା ଲୋକ ବି ବେଳେ ବଳେ ନିଜେ। କରିପାରନ୍ତିନି ତାଙ୍କ ପାଗ ଖରାପ ହେଇଯାଏ ହଁ।
ହଉ ତମେ ତମତେ କହିଲ ମୁଁ ଥରେ ନି ନିଯେ ଯେ ମୋ ତରଫରୁ କରିବି ମାନେ ଚେସ - ଚେଷ୍ଟା କରିବି ଚେଷ୍ଟା କଲା ପରେ ଚେଷ୍ଟା କଲା ପରେ ତମ ଚେଷ୍ଟା କରିକି ତମ ଘରକୁ ନେଇକି ଦେବି। ତମେ ସେ। ରୁ ବାଛିବ ଯେ ମାନେ ମୁଁ ଠିକ କରିଛି କି ଭୁଲ କରିଛି ଆଉ।
ହଁ ଆଗ ନିଜେ ଚେସ ମାନେ ନିଜେ ଆଗ ଥରେ ଚେଷ୍ଟା କରିକି ଦେଖ। ଦେଖ ଆମେ ହିଁ ତ ସବୁ ବ ମାନେ। ତିଆରି କରଚେ ନା।
ହ ସେଇଆ ତ ସମସ୍ତେ ଆଉ କଣ ସବୁ କିଛି କରି
ନା ନା ହଁ ହୁଁ ହୁଁ ନା ମ ସେମିତି କିଛି। କିଛି ନାହିଁ ନିଜେ ସମସ୍ତେ ଆମେ ତମେ ଚାହିଁଲେ ବି ସବୁ କିିଛି ତିଆରି କରିପାରିବ କିଛି ଅସୁବିଧା ନାହିଁ।
କହିପାରିବ କିନ୍ତୁ କଣ କି ତାକୁ ମାନେ ବାରମ୍ବାର ଗୋଟେ ଜିନିଷ ଟାକୁ ପ୍ରୟାସ କଲେ ଯାଇକି ସେଇଟା। ମାନେ ଠିକ ପରଫେକ୍ଟ ହୁଏ କିନ୍ତୁ ସେଇଟା ସେତିକି ଧୈର୍ଯ୍ୟ ରଖିକି ସେ କାମଟାକୁ ଆମେ କରିବା ପାଇଁ ପଡିବ ଯେକୌଣସି ଜିନିଷ କରିବା ପାଇଁ ଧୈର୍ଯ୍ୟ ନିହାତି ଆବସ୍ୟକ। ହଁ ସେୟା ତ କହୁଛି ଯେ। ଯେ କୌଣସି ଜିନିଷ କରିବା ପାଇଁ ଧର୍ଯ୍ୟଟା ନିହାତି।
ହଁ ଧୈର୍ଯ୍ୟ ଦରକାର ଆଉ ଥର ରୁ ଦିଥର କଲେ ହିଁ ସେଟା ତମର ମେନ ହଉଛି ଅଭ୍ୟାସ। ହବ ଆଉ ମ ଯେତେ ଥର କରୁଥିବ ସେତେଥର ତାର ସ୍ଵାଦ ଟା ବି ବଢୁଥିବ।
ତେବେ ଠିକ୍ ଅଛି ମୁଁ ତାହେଲେ କରିବି ଆଉ କରିକି ତ ମ କୁ କହିବି।
ହଁ ହଁ ହଁ ହଁ ହଁ ହଁ ହଉ ବାୟ।